ହଁ ହାଲୋ ପ୍ରଣାମ।
ହଁ ହଁ
ହାଲୋ।
ହଁ ହାଲୋ।
ହଁ ଶୁବୁଚିଟି।
ଶୁବୁଚି ଆପଣଙ୍କୁ?
ହଁ ମତେ ଶୁଣା ଯାଉଚି
ହାଲୋ।
ହଁ ମାଲୋ।
ହାଲୋ ଶୁବୁଚି
ହାଲୋ।
ହଁ ହ୍ୟାଲୋ ଶୁଭୁଛିି ହଁ ବର୍ଷା ହଉଛି ତ ମୁଁ ଟ ଶୁଭୁଛିିନା ନହିଁ ନା
ହଁ ଏଇ ଟାଇମ ଟା ତ ବର୍ଷା ହଉଛି
ହଁ ହୁଁ
ଘାହା ଭଲ ଅଛି
ହଁ ଦେହ ଭଲ ଅଛି ଣ୍ଡା ଆ ଟିକି ଏମିତି ହେଇଲା ଯାଇଥିଲ ପୁରୀରୁ ହଁ ଖା ପିଅ ସରିଲାଣି
ନଲ ପ ନା
ହଁ ହଁ ସ୍ନାନ ଉନନ୍ଦ ଯାଇଥିଲ ଥଣ୍ଡା ହେଇଯାଇସିବୁ ଟିକେ ଆଉ ଖା ସାରିଲାଣି ବର୍ଷା
ଓହୋ ଯାହା ହଉ ଆପଣ ସ୍ନାନ ପୁର୍ଣିଆ ଯାଇଥିଲି ଦର୍ସଲ କରିକି ଆସିଲେ
ହଁ ଯାଇଥିଲିଲ ଆମ
ହ ହ ଭଲ ଜିନିଷ କାଇଁକ ସମସ୍ତେ ଚାହାନ୍ତି ଯିବା ପାଇଁ କିନ୍ତୁ ଯାଇ ନା କୋଉଠି ଯାଇ ହବ ଗଟେ ଭିଡରେ କିଛି ଦର୍ଶନ ବି କରିହବନି ଯାଇ ହବନି
ହ ସାଇଡ ଦୋକାନ ମାନେ ରହିଲେ ଛଡା ହେଲେ ଦେଖି ହବ ଯେ
ହଁ ବହୁତ ଭିଡ ନା ମୁଁ ଯେତିକି ଶୁଣିଛି ହଁ ହଁ ଆପଣ ତବେ ଯାଇଥିଲେ ରଥଯାତ୍ରାରେ
ହଁ ମୁଁ ଯାଇଛି ମୁଁ ଯାଇଛି ରଥଯାତ୍ରା ଯାଇଛି
ହ ଅଲଗେନା ସେଇ ଜିନିଷ ଆଉ ପହଣ୍ଡି ହେଇକି ଆସିବେ ରଥରେ ବସିବେ ରଥ ଟଣା ଆ
ବାଣିଜ୍ୟିକ ବାଣିଜ୍ୟର ବାଣିଜୀଙ୍କ ଘର ସେ ବଳଗଣ୍ଡି ଛକରେଇକିନା ତ ତାଙ୍କ ଘରେ ବାଲକୁନି ରହିକି ଦେଖାଯାଆନ୍ତି ଦେଖୁ ରହିକି ଟିକେ ଆଉ
ହଁ ହୁଁ ଗୋଣ୍ଡିଚା ମନ୍ଦିରକୁ କେମେ ଯାଇ
ହଁ ଆର ବର୍ଷ ଯାଇଥିଲି ହେରାପଞ୍ଚମ ଆଡ଼ପ ମଣ୍ଡପ ଯାଇଥିଲେି ଦେଖିବାକୁ
ଯେ ହେରା ପଞ୍ଚମୀ ଟା ରଥଯାତ୍ରା ପରେ ହୁଏ ନା
ପାଞ୍ଚ ଦିନ ହେରା ପଞ୍ଚମୀ ରଥଯାତ୍ରା ପାଞ୍ଚ ଦିନ ମାନେ ରଥ କାଠଜ ଭାଙ୍ଗନ୍ତି ଠାକୁର ଲକ୍ଷ୍ମୀ ଆସିକି ହେରା ପଞ୍ଚନ୍ତି ସେଇଦିନ
ଯେ ତାର କଣ ମାନେ କଣ ମାନ୍ୟତା କଣ ଅଛି
ସାରା ପଞ୍ଚମୀ ଦିନ ଲକ୍ଷ୍ମୀ ଆସିକି ରାଗରେ ନନ୍ଦିଘୋଷ ରଥରୁ ଖଣ୍ଡେ ଭାଙ୍ଗି ଦିଅନ୍ତି ତୁ ମତେ ନେଇନଥିଲୁ କହିକି ଭାଙ୍ଗିକି ନେଇଯାଆନ୍ତି ସେ ହେରା ପଞ୍ଚମୀ ଦିନ ହିଁ ଯାଆନ୍ତି ଲକ୍ଷ୍ମୀ ବିଜୟ ହେଇକିରି ଶ୍ରୀମନ୍ଦିରରୁ ଗୁଣ୍ଡିଚା ରାଣୀ ଘରୁ ଅଧା ବାଟରେ ତ ରଥ ଥିବେ ସେ କାଠରୁ ଖଣ୍ଡେ ଭାଙ୍ଗିକି ନେଇ ଆସନ୍ତି କେମିତି ଆସିବୁ ତୁ ଆସେ ବୋଲି ଆଉ ହୁଁ ମତେ ତ ନେଇନୁ ସାଙ୍ଗରେ କେମିତି ଆସିବେ ଆସସିବା ଆଉ
ଆଛା ତାପରେ ପୁଣି ସେ ତାଙ୍କର କାନ ଭଞ୍ଜନ କରିିକ ସେ ରସଗୋଲା ଦେଇଥିଲା
ହଁ ସେଇଟା ଯୋଉ ସେଇଟା ଯୋଉଟା ନିରାତ୍ରି ବିଜ ଦିନ ସୋନାବେଶ ବାସୀ ନୀଳାଦ୍ରିଜ ିବାଦରେ ବି ଯେ ହଉଛନ୍ତି ଏକାଦଶୀ ସୁନା ବେଶ ବାସି ହୁଏ ସେଇଟା ନୀଳାଦାରି ବିଜ
ଆଚ୍ଛା ଆଚ୍ଛା ଆଉ ଗୋଟେ ସେ ଯୋଉ ଆଉ ଗୋଟେ ସେ ଯୋଉ ହାଣ୍ଡି ଭାଙ୍ଗନ୍ତି ଗୋଟେ ଅଧ୍ରପଣା ନା
ସେଇଟା ଅଧରପଣା ସେଇଟା ସୁନାବେଶ ଦିନ ହିଁ ଅଧରପଣା ଭଙ୍ଗାାଯାଏ ସବୁ ଦେବା ଦେେବୀ ଚାହିଁଥିବେ ଯୋଉ ଚଣ୍ଡି ଚାମୁଣ୍ଡା ଦେବା ଦେେବୀ ାର୍ଶଵ ଦେବାଦ ଦେବି ସବୁ ଅନ ନେଇକି ଥାଆନ୍ତି ନା ସେତପଁ ସେ ଅଧର କପଟା ସେଦିନ ଭଙ୍ଗାାଯାଏ ସେଇଟା ଆଉ କିଏ ଖାଆନ୍ତିନି ଖାଲି ଯାହା ଚଣ୍ଡୀ ଚାମୁଟା ଦେବା ଦେବି ବାହାର ସବୁ ରାସ ଦେବାଦେବି ସବୁ ଥାଆନ୍ତି ଯ ସେମାନେ ହିଁ ସେଇଟା ପାଆନ୍ତି। ସେରା ଭାର ନାହାନ୍ତି।
ଓହୋ ହୋ ହୋ ଏବେ ବି କଣ ମାନେ ଆଗରୁ ସେମିତି କ ଟଙ୍କ ତୋରାଣି ଟାକୁ ଅଧରପଣା କହୁଛନ୍ତି କି?
ନାଇଁ ଟଙ୍କତୋରାଣି ତ ସବୁଦିନ ହୁଏ ସବୁଦିନ ଠାକୁରଙ୍କୁ ଶ୍ରୀ ମନ୍ଦିରେ ଟଙ୍କ ତୋରାଣି ହଉଛି।
ନାଇଁ ମାନେ ସେଟା ତ ମିଳୁନି ଆଉ ଏଇଥର ଯୋଉ ଯାଇଥିଲୁ ମିଳୁଛି।
ସେଇଟା ଏପଟେ ପଶ୍ଚିମ ଦୁଆର ପଟେ ଏପଟେ ପଖାଏ ମିଳେ ନା ହଁ ହଁ ଅଛି ନା ସଢେଇରେ ଦିଅନ୍ତି ଚେମି ଦାର ଚେମିିନ ଦୁଆର ପଟ ସାଇଡ ରେ ଆସିଲେ ସେଇଠି ଦିଅନ୍ତି ସେଇଟା। ହ
ମୁଁ ଯାଇଥିଲି ଯେତେବେଳେ ଏ ହଁ ହଁ ହଁ ହଁ ମୁଁ ଫେବୃଆରୀ ମାସରେ ଯାଇଥିଲି ସେତେବେଳେ କିନ୍ତୁ ଆମେ ପିଉ ସେ ଟଙ୍କ ତୋରାଣି ଅଭଡା ଖାଇଲୁ ତାପରେ ଟଙ୍କ ତେ ଖୋଛେ ପାଇଲୁନି।
ଚ ପଟେ ସେଡେ ମିଳେ ସେତ ସେଇଠି ରୁହେନି ସେଇପଟେ
ହ ଆଛା ଆଛା ଏଥର ଗଲେ ତାହେଲେ ଦେଖିବା ଆ ତାହଲେ
ହ ଆ ଖାଇବ ଅବଢ଼ା ଖାଇକି ପାହାଚ ପାହାଚ ଆସିଲେ ହଁ ସିଂହ ସିଂହ ଦୁଆର ପଟେ ଯାଆନ୍ତି ଗୋଟେ ଅଛି କଳା ପାୱ ପାୱଛ ଜମ ପାୱଛ ସେଇଟା ଛୁଇଁ ମାଡିକି ଯାଆନ୍ତି ଆସିଲା ବେଳେ ଆଉ କୁଦନ୍ତିନି ସେ। ଟ ଯୋଉଟା ଯମଶିଳା ଜଗନ୍ନାଥଙ୍କ
ଯଦି ସେପଟେ ଆସନ୍ତିିନି ପରା।
ଦକ୍ଷିଣ ପଟେ ଯୋଉ ପଟେ ଯାଆନ୍ତି ସେପଟେ ଆସନ୍ତି କିନ୍ତୁ ଦ ସିଂହ ଦୁଆର ପଟେ ଯିବ ଯଦି ଆସୁଚ ସିଂହ ଦୁଆର ତାହେଲେ ସେ ଯମଶିଳା ଆଉ କୁଦନ୍ତିନି ବାଇଶି ପାଚ ଡେଇଁ ଡେଇଁ ଯୋଉ କଳା ଯମଶିଳା ଅଛି ସେଇଟା ଆଉ କୁଦନ୍ତିନି ଆସିଲା ବେଳେ କିନ୍ତୁ ଗଲାବେଳେ କୁଦିକି ଯିବ।
ଓହ ମାନେ କଣ ମାନେ କାହାର କିଛି ଅଛି ଏମିତି ଅ
ସେଇଟା ଅଛି ନା ସେଇଟା ହଉଛି ଯୋଉ ଜମିସିଳା ସେଇଟା ଗଲା ବେଳେ କୁଦିକି ଗଲେ ଯାହା ଆମେ ପାପ କରୁଥିବା ସେଇଠି କଟିଯାଇ ଆସିକି ଯଦି କୁଦିଲା ବେଳେ ଆସ ବେଳେ ଯଦି ଫେରିଲା ବେଳେ କୁଦି ଦିଅ ପୁଣି ନେଇକି ସେ ପାପ ଆଉ ଥରେ ପୁଣି ଆସିବ ଗଲାବେଳେ ତ ଅଛି ଜଗନ୍ନାଥ ଙ୍କୁ ଦେଖିବ ନା ସେ ଯ ସେଇଠି ସବୁ କଟିଯିବ ତମର। ଯଦି କୁଦିକି ଆସିଗଲ ପୁଣି ଆଉଥରେ ପୁଣି ନେଇକି ଫେରିକ ଆତରେ ଧରିକି ଆସିଲ ଏତିି ଆସିଲା ବେଳେ ଆଉ କୁଦନ୍ତିନି ଗଲାବେଳେ ସେଇଠି କୁଦିକି ନୀଳଚକ୍ର ଦର୍ଶନ କରନ୍ତି।
ଆଉ ଗୋଟେ ସେଠି ଗୋଟେ ଜଣେ ଗୋଟେ ଯୋଉ ମ ଣ୍ଡପ ଟାଇପ ର ଥାଏ ମାନେ
ମୁକ୍ତି ମଣ୍ଡପ
କୁହନ୍ତି କି ସେଇଠି ବ ସେଠେ ମୁକ୍ତିମଣ୍ଡପ ସେଇଠି ମାନେ ସେଠି କାହାକୁ ବସିବାକୁ ଦିଅନ୍ତିନି ନା
ସେଇଟା ବେ ବସେଇବାକୁ ଦେବେନି ତା ରେ ଯୋଉ ଅଛନ୍ତି ନୃସିଂହ ତାଙ୍କୁ ଦର୍ଶନ କରିକି ମୁକ୍ତି ମଣ୍ଡପକୁ ମୁଣ୍ଡିଆ ମାରିବ ସେଟା ଠାକୁର ଦର୍ଶନ ମାନେ ଆମ ଜଗନ୍ନାଥଙ୍କୁ ଦର୍ଶନ କରିବା ପ୍ରଥମେ ଏପଟେ ଗଣେଶ ପଟୁ ଯାଇ ବିମଳା ଦର୍ଶନ ଲକ୍ଷ୍ମୀ ଦର୍ଶନ ଶେଷରେ ଜଗନ୍ନାଥ ଦର୍ଶନ ପ୍ରଥମେ ଆମର ଜଗନ୍ନାଥ ଦର୍ଶନ ନୁହନ୍ତି ସେଥିପାଇଁ ଏଇପଟ ଆଡୁ ଯାଇ ଯାଇ ତାପରେ ଆମେ ଆମେ ଯିବା ହେଲେ ବାଁ ପଟେ ବଟ ଗଣେଶ ଯୋଉ ଅଛନ୍ତି ବଟ ହଁ ବଟ ଗଣେଶଙ୍କୁ ଦର୍ଶନ କରି ବିମଳାକୁ ଦର୍ଶନ କରି ଲକ୍ ଲକ୍ଷ୍ମୀ କି ଦର୍ଶନ କରି ତାପରେ ଆମେ ଜଗନ୍ନାଥଙ୍କୁ କରିକି ସେ ମୁକ୍ତି ମଣ୍ଡପକୁ ଆସିବା ତାପରେ ସେଠି ଶ୍ଵେତ ଗଙ୍ଗା ଅଛନ୍ତି ତ ସେଇଠି ସେଇଠି ଦର୍ଶନ କରିବା ତାପରେ ସେଇଠି କୁ ଆସନ୍ତି। ଲକ୍ଷ୍ମୀ ମନ୍ଦିର ଯିବ ତାପରେ ବସିବ ସେଇଠି ଟିକେ ସମୟ ଲକ୍ଷ୍ମୀ ଦର୍ଶନ କରିକି ଲକ୍ଷ୍ମୀ ପାଖରେ ବସିବ ବିମଳାଙ୍କୁ ଦର୍ଶନ କରିବ ବିମଳା ପାଖରେ ସାଇଟରେ ବସି ତନ୍ତି।
ଆଚ୍ଛା। ଉ ଭୀଷଣ ପରେ ଲକ୍ଷ୍ମୀଙ୍କୁ ଦର୍ଶନ କରିବା କଥା।
ନା ନା ଏପଟୁ ଆଡୁ ପା ପରିକ୍ରମା କରି ପଛ ଆଡୁ ହଁ ମାନେ ଆମେ ତର୍ତର ହଉନା ତ ଲାଇନ ରେ ପଳେଇବା ଶୀଘ୍ର ଶୀଘ୍ର ଶୀଘ୍ର ଶୀଘ୍ର କିନ୍ତୁ ସେ ଏପଟେ ବିମଳା ସବୁ ହେଇକିରି ତାପରେ ଜଗନ୍ନାଥ ଦର୍ଶନ କରିଲେ ଠିକ ସେ ଏପଟେ ବୁଲିକି ଆସି ବାମ ପଟ ଆଡୁ ଦକ୍ଷିଣ କୁ ନା ଆଉ ଦକ୍ଷିଣରୁୁ କଣ ବାମ କୁ ବାମ ରୁ ଦକ୍ଷିଣ
ହଁ ।
ଏମିତି ଆମେ ତ ଆମେ ତ ଲାଇନ ରେ ଥାଉ ନା ଲାଇନ୍ ଥାଉ ବୋଲି ଆମେ ତ କି ଶୀଘ୍ର ଶୀଘ୍ର ପଳେଇବା ବୋଲି ଆମେ ପ୍ରଥମେ ଜଗନ୍ନାଥ କରିଦେଇକି ତାପରେ ଫ୍ରି ରେ ସବୁ କରୁ ଆଉ କେମିତି ବି ହବ କିନ୍ତୁ ଶାସ୍ତ୍ର ଏମିତି କହୁଛି ଆଉ ଯେହେ ଯେମିତି ପ୍ରଭୁ ତ ସେ ଗୋଟିଏ ଆଉ କଣ। ତାପରେ ଏକାଦଶୀ ମଣ୍ଡପ ଏକାଦଶୀ ଯୋଉ ମନ୍ଦିର ଅଛନ୍ତି ସେଠି ବସନ୍ତି ହଁ।
ଆଉ ଏପଟେ ଯୋଉ ମାନେ କଣ କହିଲେ ହଁ ହାଲୋ। ହଁ ମାନେ ମୁଁ ଆଇକ କି ତାହେଲେ ଲିଙ୍ଗରା ହୁଁ
ଲିଙ୍ଗରାଜକୁ ସିଧା ଗୋଟେ ଆଉ ଲିଙ୍ଗରାଜ କୁ ସିଧା ବାଟ ରାସ୍ତା ଗୋଟେ ଆଗରୁ ସବୁ ଗରୁଡ ପଛରେ ହିଁ ଯବୁ ଜଗନ୍ନାଥଙ୍କୁ ଗରୁଡ ପଛରେ ଦର୍ଶନ କରନ୍ତି ଚୈତନ୍ୟ ଦର୍ଶନ ଲି ଲିଙ୍ଗରାଜଙ୍କର ବୃଷ ପଛରେ ହିଁ ଦର୍ଶନ କରନ୍ତି ଆମେ ସିନା ଆଗୁଆ ସବୁ ମାଡି ଯାଉଛନ୍ତି ଆଗରେ ଦର୍ଶ ନ କରିବା କିନ୍ତୁ ସେଗୁଡା ସବୁ ଠିକ୍ ନୁହଁ ଆମେ ଜଗନ୍ନାଥଙ୍କୁ ଦର୍ଶନ କରିବା ଅ ଗରୁଡ଼ ଖୁମ୍ୱ ପଛପଟେ ଚୈତନ୍ୟ ଦର୍ଶନ ହଁ ଆଉ ଲିଙ୍ଗରାଜ ବି ଦର୍ଶନ କରି ଯୋଉ ଶିବ ମନ୍ଦିର ଯାଆନ୍ତୁ ବୃଷଭ ପଛପଟେ ହିଁ ଦର୍ଶନ କରିବ ବୃଷଭ ସାମ୍ନାକୁ ଯାଇକି ଦର୍ଶନ କରନ୍ତ କାହିଁକି ନା ସେ ବାହାନ ତାଙ୍କର ସବୁବେଳେ ତାଙ୍କ ପଇତାଟା ସବୁବେଳେ ସିଧା ଥାଏ।ତ
ଆଚ୍ଛା।
କ୍ରସ କରିକି ଯାଆନ୍ତିନି ସେଥିପାଇଁ ଆମ ଯୋଉ ତିନି ଟାଙ୍ଗୁ ତ ଗରୁଡ ସ୍ତମ୍ଭ ପଛପଟ ହେଁ ହେଇଁ ତା ହେଥିପାଇଁ ତାଙ୍କ ଆଙ୍ଗୁଠି ଚିହ୍ନ ତିନିଟା ସେ ଅଛି ସେଇଟା ହଉଚି ରିଅଲି ଠାକୁରଙ୍କ ଦର୍ଶନ ବଳଭଦ୍ରଙ୍କର ଗୋଟେ ଆଖି ଜଗନ୍ନାଥଙ୍କର ଗୋଟେ ଆ ଆଖି ଆମେ ସବୁବେଳେ ଦେଖିବା ଆମେ ଭାବୁଛେ ସବୁ ଜାଗା ଗୋଟେ ଥରେ ଦେଖିଦବା କିନ୍ତୁ ସେଇଟା ନୁହଁ ବଳବାନଙ୍କର ଗୋଟେ ଆଖି ଜଗନ୍ନାଥଙ୍କର ଗୋଟେ ଆଖି ସୂର୍ଯ୍ୟ ଚନ୍ଦ୍ର ଆମେ ଦେଖିବା ସେଇ ଚୈତନ୍ୟ ଦର୍ଶନ ଗରୁଡ ପଛରେ ରହିକି ହିଁ ଦର୍ଶନ ଟା ହଉଛି ଠିକ୍ ସେ ଦର୍ଶନ।
ଆଚ୍ଛା। ଆପଣ ବି ଆପଣ ବି ଯେତେବେଳେ ଜାଣନ୍ତି ଆପଣ ସେମିତି ହିଁ ଦର୍ଶ ଶଣୁ କଣ ହେଲା?
ହଁ ମୁଁ ସବୁବେଳେ ପ୍ରଥମେ ଗରୁଡ କରେ ତାପରେ ଲାଇନ ରେ ଯାଇକି ଦର୍ଶନ କରେ କିନ୍ତୁ ପ୍ରଥମେ ବାଁ ରୁ ହିଁ ଯାଏ ମୁଁ। ମୁଁ ପଶି ଯାଏନି ବାଁ ପଟ ତ ହିଁ ଯାଏ ଚୈତନଙ୍କ ହା ଆଙ୍ଗୁଠି ଚିହ୍ନ ଅଛି ଦେଖିଚଛନ୍ତି ସେଠି ତିନିଟା ଆଙ୍ଗୁଠି ଚିହ୍ନ।
ସବୁ ଯା ମୁଁ ଜାଣି
ହଁଉ ସବୁବେଳେ ଗରୁଡ ଯେବେ ଯେତେବେଳେ ଯିବି ଶ୍ରୀମନ୍ଦିର ଯି ବେ ଗରୁଡ ସ୍ତମ୍ୱ ପଛପଟେ ରହିଯିବେ ରହିଯିବେ ଦେଖିବେ ସମସ୍ତେ ସେଠି ତିନିଟା ଆଙ୍ଗୁ ଦେଇକି ଚୈତନ୍ୟ ଦର୍ଶନ କର ଥିବେ ତିନିଟା ଆଙ୍ଗୁଠି ତାଙ୍କର ଗୋଟେ ହଉଛି ଆମର ବିଶି ବୃଦ୍ଧ ଆଙ୍ଗୁଠି ମଝି ଆଙ୍ଗୁଠି ପେଡ ଆଙ୍ଗୁଠି ଏ ତିନିଟା ଆଙ୍ଗୁଠିରେ ହିଁ ତାଙ୍କର ସେଇ ଠୀ ଚିହ୍ନଟା। ତା ଉପରେ ଦେଇକି ଦର୍ଶନ କରିବେ ଦେଖିବ ବଳଭଦଙ୍କର ଗୋଟେ ଆଖି ବାମା ଆଖି ଜଗନ୍ନାଥଙ୍କର ଡାହାଣା ଆଖି କିି ମିଶିକି ସେଇଟା ପ୍ରଥମ ଦର୍ଶନ ସେଇଟା ତା ପ୍ରଥମେ ଲାଇନ ରେ ଯାଇକି ଆଉ ଭଲସେ ଦର୍ଶନ କର। କିନ୍ତୁ ଚୈତନ୍ୟ ଦର୍ଶନ ହିଁଟା ପ୍ରଥମେ ଆମେ ଗରୁଡ ପଛରେ ରହିକି ହିଁ ଦର୍ଶନ କରିବା। ସେଇଟା ମାନେ ଶାସ୍ତ୍ର କହୁଛି ଆମ ପାଇଁ ବି ଭଲ ଆମେ ସେଇ ଦର୍ଶନ ଟା ହିଁ ଆମର ତାପରେ ଆମେ ଯାଇକି ପାଖରେ ସାଣ ମେଲା କେତେବେଳେ ଥାଏ କେତେବେଳେ ପ୍ରଭୁଙ୍କ ଡରରେ ଯଦି ଲାଗିଲେ ତ ପାଖକୁ ପୁରା ନେଇଯାଆନ୍ତି ଟାଣିକି ଏଇଠିକି ଆସ ଦର୍ଶନଁ କିନ୍ତୁ ଏମିତି କଲେ ଲାଭ ମାନେ ଭଲ ଲାଗେ ଟିକେ ସେଇ ସବୁ ନିୟମ ଅନୁସାରେ ଆଉ। ଆଉଥରେ କେତେ ବର୍ଷରୁ ଯିବା ତ ତ ସେ ସେମିତି ସେମତି ଦର୍ଶନ ଆଉ ଏବେ ଯୋଉ ଏବ ଯଉ ପୁରୁଷୋତମ ପୁରୁଷ ପୁରୁଷୋତ୍ତମ ମାସରେ ତ ଏବେ ଯୋଉ ଚାଲିଥିଲା ମୂଳ ମାସ ପୁରୁଷୋତ୍ତମ ମାସରେ ତ ବହୁତ ବହୁତ ଭ ସେ ଗୋଟେ ମନ୍ଦିର ଅଛନ୍ତି ଖାଲି ପୁରୁଷୋତ୍ତମ ମାସରେ ହିଁ ଖୋଲାାଯାଏ ସେ ମନ୍ଦିର ଆଉ କେବେ ଖୋଲା ଯାଏନି। ଅଧି ମାସରେ ହିଁ ସେ ସେଇ ମନ୍ଦିର ଟା ଖୋଲା ଯାଏ ସେ ପାଖ ପାଖରେ ବିମଳା ପାଖରେ ସେଠି ଗୋଟେ ଅଛନ୍ତି ସେଇଟା ଆଉ କେବେ ତମେ ଦେଖ ଦର୍ଶନ କରିପାର ସବୁବେଳେ ପର୍ଦ୍ଦା। ଏବେ ବି ଏଇଠୁ ବି ଗଲେ ବି ଫାଷ୍ଟ ଆମେ ପତିତା ପବନକୁ ଦେଖିଲେ। ତାପରେ ବାଁ ପଟେ ଅଛନ୍ତି ମହାଦେବ ସେଇଠି ଦର୍ଶନ ତା ଉପରେ ଯିବା ଯମଶିଳା ଛିଡ଼ା ହେଇକି ନୀଳଚକ୍ର ଦର୍ଶନ ତା ପରେ ବାଇଶି ପାହାଚ ଦେଇ ଦେଇ ଯାଇକି ବାମ ପଟୁ ହେ ହେଇ ହେଇ କି ଜଗନ୍ନାଥ ଦର୍ଶନ ମାନେ ଏଗୁଡା ସବୁ କଣ ଯେ ଆମର ଥିଲେ ଯୋଉ ଆଗରୁ ଗଣେଶ ଭଟ ଜୟଦେବ ଏଇ ଯୋଉ ସନ୍ଥ କବି ତାଙ୍କର ଯୋଉ ପ୍ରତ୍ୟେକ ମୁକ୍ଷ ଦର୍ଶନ ଥିଲେ ଯୋଉ ଠାକୁରଙ୍କର ସେ ସବୁ ସେଇ ପ୍ରକାର ସବୁ ଦର୍ଶନ କଲେ ଯଉ ସାକ୍ଷାତ ଭଗବାନ ସାଙ୍ଗରେ କଥା ହଉଥିଲେ ସବୁ ସେମିତି ହିଁ ସେମାନେ କରୁଥିଲେ। ସେଇ ଦର୍ଶନ ସବୁ ସେମିତି ସବୁ କରିଥିଲୁ ଯୋଉଟା ଠିକ ଆମେ ଆମ କାକୁତି ଆମ ଜୀବନରେ କେମତି ତର ତର ହେଇ ଦେଖିବା। ଠାକୁରଙ୍କ ମନ ଆମର ତରକାର ଆମେ ଆମେ ସେମିତି ଯାଉଛେ ଆଉ। ଯେତେବେଳେ ଯୋଉଠି
ହଉ ଠିକ ଅଛି ମ୍ୟାଡାମ ହଁ ଏବେ ମୁଁ ର ରଖଛି ମୁଁ ଆପଣଙ୍କୁ ଆଉଥରେ ଫୋନ କରିବି ମୋତେ ଆପଣ ଙ୍କ ଶିଖିବାର ଅଛି।
ହଉ ହଉ ହଉ ରହିଲି ହଉ ଥାଙ୍କୟ ଧନ୍ୟବାଦ।